କରୁଛୁ?
ଏଇ କିଛି ନାହିଁ ବସିଛି। ତୁ?
ମୁଁ ବି ଏଇ ବସିଥିଲି ଯାଉଛି ବାହାରିବିି ତ କଲେଜ ଯିବା ପାଇଁ ଆଉ। କଣ କ କଣ ଖାଇଛୁ?
ହଉ ମୁଁ ଏଇନା ଟିକେ ସିମେଇ ଖାଇଥିଲି ଆଉ ତୁ କିଛି ଖାଇନୁ କି?
ହଁ ମୁଁ ବି ଭାତ ଖାଇଥିଲି।
ଓଉ ହୋ କଲେଜ ଯିବୁ ବୋଲି ମାଛ ଖାଦି ପଳେଇ ଆସିଚଛି ଆଉ
ହଁ ତୁ ଆଜି କଲେଜ ଯିବୁନି କି
ନାଇଁ କାଲି ଅଛି ଆମର ଖୁଦରୁକୁୁଡି ଓଷା ତ ହଁ ସେଥିପାଇଁ ଆଜି ଯାଇନି ଆ ଟିକେ ଟେଣ୍ଟ ଫେଣ୍ଟ ସବୁ ଭିଡା ହବ ହଁ ତମାଇଁ ରଖେଇଛନ୍ତି ଆଉ ଯାଇନି ଆଉ
ହୁଁ
ତମ ଆଡେ ହଉନି କୁଦରୁକୁନି
ହଁ ଆମ ଆଡେ ବି ହୁଏ କିନ୍ତୁ ମୁଁ ତ କରେନି ଆମର କରନ୍ତିନି ଏ ଯେ ମୁଁ କରେନି କିନ୍ତୁ ଆ ଆମ ଭାଇରେ ଯୋଉମାନେ ସବୁ କରୁଛନ୍ତି ସେଠି ଯାଉ ଆଉ ସେଠି ମିଶିକି କି ମାନେ ଫୁଲା ଫୁଲ ତୋଲଲା ବେଳେ ତାଙ୍କ ସହିତ ଯାଏ ଆଉ ସେଠି ଯାହା ସେମାନେ କରନ୍ତି ସବୁ ସେମାନଙ୍କ ସହିତ ମିଶକି କରୁ ମଜାମସ୍ତି କରୁ ମୁଁ କିନ୍ତୁ ଉତାାର ଟା କରେନି ଆଉ
କାହିଁକ କି
ତୁ କଣ କହିଲ ମ ସେମିତି କିଛି କାରଣ ନାହିଁ ଯେମିତି ସବୁ ନଥା ନା ମାନେ ଗୋଟେ କରନ୍ତିନି ଗୋଟେ ଥାଏ ସେମିତି ଆମର କହିଲେ ତ ଯେତେବେଳେ କରିବା ପାଇଁ କହିଲୁ ନାନୀର ମର ସେତେବେଳେ ଘରେ ମନା ଗଲେ କହିଲେ ନା ମୋର କରନ୍ତିନି ଆଉ ତ କରିବୁନି ତାପରେ ମୁଁ କହିଲି କି ନା ସେଟରେ କଣ ଅଛି ଠାକୁରଙ୍କ ପାଇଁ କରିବା କଥା କରନ୍ତିନି କଣ ତାପରେ ବଡ ବାହାଆ ଯୋମାନେ ଥିଲେ ସେମାନେ ତ ଜାଣିଥିବୁ ଟିକେ ପୁନା କାଳିଆ ଲୋକ ସେମାନେ କହିଲେ କି ନା କରନ୍ତିନି ତମମାନୋନ କରିବ ପୁଣି ଯୋଉ ଅସୁବିଧା ହବ ଆଉ କରନି ସେଥିପାଇଁ ଘରେ ମାମା ବି ମନା ଗଲା କି ନା ସମସ୍ତେ ବି ମନା କରୁଛନ୍ତି କରନି ଆଉ ନକଲେ କଣ ହେଲା ତ ଯାଇକି ସେଠି ନିଜର ବସିବ ଆଉ ବୁଲାବୁଲି କରିବ ଆଉ ଏମିତି
ହଁ ହଁ ଏକା କଥା ଆଉ
ହଁ
ଆମର କିନ୍ତୁ ଏଠି ବଢିଆୁଗୁଣଷା ହୁଏ ଉ ମାନେ ଆମେ ଯେତେକ ମେମ୍ବର ଅଛୁ ଆମେ ସବୁ କଣ କରୁନା ମାନେ ଲ ପାଞ୍ଚ ପାଳି ହୁଏ ନା ଆମେ ଚାରି ପାଳି ଟା ମାନେ ଏମତି ନର୍ମାଲରେ ଗୋଟେ ମାନେ ଖାଲି ଛୋଟ ଠାକୁରଙ୍କୁ ମୂର୍ତ୍ତି ଆଣିକି ଏମିତି ପୂଜା କରିଦଉ ଲାଷ୍ଟ ଯୋଉ ପାଳିଟା ଥାଏ ମାନେ ଯୋଉଟା କାଲି ଆମର ଲାଷ୍ଟ ପାଳିଟା ସେଥି ଟିକେ ଧୁମଧାମ ରେ କରାହୁଏ କାହିଁକି ନା ବର୍ଷ ଥରେ ହୁଏ ନା ତ ସବୁ ଝିଅ ମାନ ଆସନ୍ତି ଯୋଉମାନେ ବାହା ହେଇକି ପଳେଇଥାନ୍ତେ ସମସ୍ତେ ଆସୁ ନୂଆ ନୂଆ ଯୋଉ ବୋହୂ ମାନେ ହୁଅନ୍ତୁ ଯିଏ ସମସ୍ତେ ଯାଆନ୍ତି ତ ସମସ୍ତେ ସମସ୍ତେ ପଇସା ବି ଦିଅନ୍ତି ଆମର ପାଞ୍ଚଶହ ହଉ ହଜାର ହଉ ଯାହାର ଯଦି ଖୁସି ସେ ସେତିକି ଦିଅନ୍ତି ତ ବଢିଆ ସେ ଟେଣ୍ଟ ଫେଣ୍ଟ ମାରିକି ପୁରା ଭୋଜି ଦେଇ ଭୋଗ ବଢିଆ ସେ କରିକି କି ଆମେ ବଢିେଶ ଠାକୁରଙ୍କୁ ପୂଜା କରୁ ଆଜି ତ ଡେକୋରେସନ ସବୁ ଚାଲିଛି ନା ଆ ମାନେ ଟେଣ୍ଟ ବାଲା ଆସିକି ତାଙ୍କର ସେ ତାଙ୍କର କାମ ସବୁ କରୁଛନ୍ତି ଆମେ ଏବେ ବସିଛୁ ଯିବୁ ଆଉ ଟିକେ ବେଳେ ଆଉ ଆଉ ହଉଛି ପ୍ରସେସନ ବି ହୁଏ ବହୁତ ଭଲ ସେେ ହଁ ଦିନରେ ଯୋଉ ପୂଜା ଟା ହୁଏ ଟିକେ ଲେଟ୍ ହେଇଯାଏ କାହିଁକି ନା ଖାଲି ବହୁତ କାମ ଥାଏ ନା ସବୁ ମାନେ ପୋଛା ପୋଛି କରିବ ଯେତେଥର ବି ତମେ ସେଠି ମଳା ପକେଇବ ମାନେ ଧର ପୋଛି ଦେଇଛ ଯଦି କିଏ ଗୋଟେ ସଡନ ପଳେଇଲା ତମେ ଆଉଥରେ ପୋଛିବାକୁ ପଡିବ ତ କାଲି ବହୁତ ବାରଣ ଥାଏ କାଲି କିି ଉଁ ଆଉ ତାପରେ ଫୁଲ ହାର ବି ଭୁଲ ଯିବ ଆଜି ରାତିରେ ସବୁ ଫୁଲ ତୋଳିଯିବେ ଫୁଲ ହାର ବି ଗୁନ୍ଥା ଯିବ। ତାପରେ ଯୋଉ ଦୁବର ଆମର ଯୋଉ ବ୍ରତ ହୁଏ ସେଟା ପାଇଁ ବି ଟିକେ ମାନେ ଦୁବ ପୁଣି ତୋଳିବାକୁ ପଡିବ ଦେଖିକି ଭଲ ଜାଗାରୁ ଉଁ ଉଁ ଆଉ ହଉଛି ଠାକୁରଙ୍କୁ ସଜେଇବାକୁ ପଡିବ ଟିକେ ଯାହେଲେ ଆମେ ଯେମିତି ସଜଉଛୁ ଠାକୁ ଠାକୁରଙ୍କୁ ତ ସେମତି ସଜେଇବାକୁ ପଡିବ ନା ଠାକୁରଙ୍କୁ ସେମିତି ସଜେଇବାକୁ ଟିକେ ପଡିବ। ଏମିତି ହେଇକି ଆମର ପୂଜା ଟା ଦିଟା ତିନିଟା ହେଇଯାଏ। ଦିଟା ତିନିଟା ବେଳ ଷ୍ଟାର୍ଟ ହେଲା ବେଳୁ ଚାରିଟା ପାଞ୍ଚଟା ହେଇଯାଏ ପୂଜା ସରୁ ସରୁ। ଆଉ ପୂଜା ସରିବ ସାଙ୍ଗେ ସାଙ୍ଗେ ଆସିବୁ ଘରକୁ ଆସିକି ରେଡି ହେଇଯିବୁ ରାତି ପାଇଁ। ସାତଟା ବେଳୁ ପୁଣି ଯିବୁ ରାତି ପୂଜା ଯେମିତି ଯାହା କରା ହୁଏ ସେମିତି କରାହବ। ତାପରେ ଲାଷ୍ଟରେ ଟିକେ ସମସ୍ତେ ମାନେ ଯେମିତି ଗୋଟେ ଏଞ୍ଜୟ୍ ପୂଜା ସରିଲ ପରେ ଟିକେ କରନ୍ତି ଡ୍ୟାନ୍ସ ଫନ୍ସ କରିକି। କରି ସାରିବେ ଆସିବେ ତା ପରଦିନ ହଉଛି ବିସର୍ଜନ କରିଦିଅନ୍ତି ଠାକୁରଙ୍କୁ। ଯେହେତୁ ଆମର ପୁରା ମାନେ ପେଣ୍ଡାଲ ଗୋଟେ ଅଛି ସେ ପେଣ୍ଡାଲ ଉପରେ ହୁଏ। ସେଥିପାଇଁ ମାନେ ବିସର୍ଜନ କରିଦିଅଉ। ନା ଲୋକ ସେଠି ସବୁ ଆସୁଛନ୍ତି ଆମେ ବହୁତ ଦିନ ରଖିପାରିବୁ ବୋଲି ନା। ତ ବିସର୍ଜନ ଯଦି ବାର ଠିକ ଥିବ ମାନେ ଭଲ ମାନେ ଥର ବୁଧୁବାର ଭଲ ଅଛି ଟିକ ସଂକ୍ରାନ୍ତି ଫକ୍ରାନ୍ତି କିଛି ନାହିଁ। ତ ଆରାମ ସେ ଆମେ ଠାକୁର ପ୍ରସେସନ କରି ଗାଁ ପୁୁରା ବୁଲେଇ ଠାକୁରଙ୍କୁ ପକେଇ ଦଉ। ତମ ଆଡେ କିଛି ଏମିତି ହୁଏନି?
ଆଡେ ବି ସେମିତି ହୁଏ କିନ୍ତୁ ଏ ତ ଆମର କଣ କହିଲୁ ଆମର ଛୋଟ ଗାଁ ଟା ଅ ଛୋଟ ଖାଆନ୍ତି ସେଥିରେ ତିନିଟା ତିନିଟା ଜାଗାରେ କରନ୍ତି। ତିନିଟା ଜାଗାରେ କରନ୍ତି ଯୋଉ ଆମର ଉପର ସାହି ଯୋଉଟା ଅଛି ସେଇଠି ମାନେ ବଡ ଟିକେ ବଡ ଧରଣ ର ହୁଏ ସେମାନେ ବଡ ମୂର୍ତ୍ତି ତିଆରି କରନ୍ତି। ଅ ବହୁତ ବଢିଆ ସେ କରନ୍ତି ସେମାନେ। ଆଉ କିନ୍ତୁ ଆଉ ଆର ସାହି ଟା ବି କରନ୍ତି ଟିକେ କମ ରେ ଆଉ ଆମ ସାହି ବି ସେମତି ଟିକେ ଅଳ୍ପ ପିଲା ଆଗରୁ ଭଲସ କରୁଥିଲେ ଏବେ ସବୁ ବାହା ହେଇଗଲେଣି। ଝିଅ ମାନେ ଏ ଅଳ୍ପ ପିଲା ଅଛନ୍ତି ଯେହେତୁ ସେମାନେ ଆଉ ଏତେ ଭଲ ସେ କରିପାରୁନାହାନ୍ତି ପଇସା ଟିକେ କମି ହେଇଯାଉଛି ନା। ଆଉ ସେଥିପାଇଁ ମୂର୍ତ୍ତି ତିଆରି କରୁନାହାନ୍ତି। ମୂର୍ତ୍ତି ଟିକେ ଛୋଟ ମୂତି ଟିକେ କିଣି ଆଣୁଛନ୍ତି। କିଣି ଆଣିକି ଯେମତି ତିନି ଦିନର ଯେମତି ପୂଜା ଫୁଜା କରିବା କଥା ସେମିତି କରିକି ଏ ରାତି ବେଳକୁ ସେମିତି ଶାଢୀ ଫାଢି ପିନ୍ଧିକି ଟିକେ ସବୁ ଝିଅ ମାନେ ସଜବାଜ ହେଇକି ଯାଆନ୍ତି। ଯାଇକି ପୂଜା ହୁଏ ପୂଜା ହେଲା ପରେ ସେମିତି ନା ନାଚ ଗୀତ ଉଠାନ୍ତି। ଏମତି ଟିକେ ମଜାମସ୍ତି ଚାଲେ। ସେଟା ମାନେ କଣ ଜଣଙ୍କ ଘର ପାଖରେ ହୁଏ ଆଉ ତ ତ ସେଟା ଟିକେ ଅପରିଷ୍କାର ହେଇକି ଥାଏ ସେଟାକୁ ଆଜି ସେମାନେ ତ ସଜାସଜି ତୋମାନେ ଯୋଉ ଗାଁ ଆମ ସାଇରେ ଯୋଉ ସବୁ ପୁଅ ପିଲା ଅଛନ୍ତି ସେମାନଙ୍କୁ ଡାକିକି ସବୁ ଅ ଯୋଉ ଘାସ ଫାସ ହେଇଯାଇଛି ନା ତାକୁ ସବୁ କୋଦାଳରେ ତାକୁ ତ ହାଣିକି ତାକୁ ଥଳେ ସବୁ ମାଟି ଫାଟି ସମାନ କରନ୍ତି। ଆଉ ଆଜି ସବୁ କରିଥିଲେ କରିଥିଲେ ମୁଁ ତାକୁ ଇଆଡେ ପଳେଇ ଆସିି ଯେ ମୁଁ ଦେଖିନି। ସେ ସବୁ କରିକି ତାପରେ କରିସାରିଲା ପରେ ଟ୍ରେନ୍ ବାଲା ତ ଆଗରୁ ଆଡଭାନ୍ସ ଦେଇ ଦେଇଛନ୍ତି ସେମାନେ ଆସିବେ ତାପରେ ଟେଣ୍ଟ ଫେଣ୍ଟ୍ ବନ୍ଦା ହବ। ବନ୍ଧା ହେଲା ପରେ ବେଲୁନ ଫେଲୁନ ଟିକେ ସବୁ ମିଶିକି ସମସ୍ତେ ଅଳ୍ପ ପିଲା ଯେହେତୁ ଆ ସେଇ ଘର ପାଖରୁ ସେ ଖୁଡି ହେଲେ କି ଭାଉଜ ମାନେ ହେଲେ ଆଉ ସେ ଆମ ଗାଁ ରେ ଯୋଉ ସବୁ ପୁଅ ପିଲା ସ ଭାଇ ମାନ ହେଲେ ସେମାନେ ବି ସବୁ ସମସ୍ତେ ମିଶ ତିକି ସଜାସଜି କରିଦିଅନ୍ତି ଟିକ ସେ ସାହାଯ୍ୟ କରନ୍ତି ବେଲୁନ ଫେଲୁନ ବନ୍ଧା ବନ୍ଧି ହେଲା ବାଉଁଶ ବାଉଁଶ ଜାହା ସବୁ କରନ୍ତି ଆଉ ସବୁ କରିକି ମିଶିକି କରନ୍ତି ତାପରେ ସକାଳୁ ତ କାଲି ମାନେ ର ବହୁତ ରା ରାତିକିରୁ ଉଠିକି ସବୁ ଓ ଯାଆନ୍ତି ଭାରି ଫୁଲ ତୋଳିବାକୁ ସାଙ୍ଗ ହେଇକି ସମସ୍ତେ ଯାଉ ଉଁ ଫୁଲ ତୋଳିଲା ବେଳେ ବି ଗୋଟେ ମାନେ ମଜାମସ୍ତି ହୁଏ ଯାଉ ଫୁଲ ତୋଳିକି ଆଣିକି ଏଁ ରଖିଦଉ ରଖିଦେଲା ପରେ ନେ ଫୁଣି ଯାହା ସଜାସଜ ଟିକେ ବାକି ଥିବ ଅ ଠାକୁରଙ୍କୁ ସଜେଇବେ ସବୁ ସରିଲା ପରେ ଯାଇକି ପୂଜା କରନ୍ତି। କରନ୍ତି ତାପରେ ରାତିରେ ତ ଯେମିତି ରାତି ପୂଜା କରନ୍ତି ହେଇସାରିଲା ପରେ
ଫୁଲ ତୋଳି ଯାଅ କେତେ ରାତିରୁ ଉଠିକି ଯାଅ?
ଆମେ ବି ରାତି ଦିଟା ତିନିଟା ଏମିତିରେ ଯାଆନ୍ତି।
ଓହୋ।
ମାନେ ଏଇ ସାଇପିଲା ଆଇଲୁ ଜଲଦି ଆମେ ଜଲଦି ନ ଗଲେ ସେପଟେ ପିଲା ନେଇଯିବେ ଏମି ଯୋଉ ମାନେ ଗୋଟେ କମ୍ପଡିସନ ଟାଇପ ର ଏମିତି ହେଇକି କରନ୍ତି ଆଉ।
ଆମର ବି ସେମିତି ମାନେ ଆମର ଗୋଟେ ସାହି କିନ୍ତୁ ଦିଟା ଜାଗାରେ ପୂଜା ହଉଚି। ହଁ ତ ସେଇଥିପାଇଁ ହଉଚି ଯୋଉ ମାନେ ମାନେ ଗୋଟେ ଜାଗା ଯେ ତ ଆମେ ତ ଆଉ ମାଡ ଗୋଳ କରିକି ଦିନ ବେଳେ ତ ଫୁଲ ଆଣିପାରିବୁନି ନା ତ ଆମେ ସେଥିପାଇଁ କଣ କରୁ ଆମେ ରାତିଟା ଶୋଉନା ସେଇ ଯୋଉ ଆ ଧର ଆଜି ରାତିଟା ଏଇନା ଯିଏ ଯେତେ ଶୋଇିବା କଥା ଯାହା କରିବା କଥା କରିବ ସରିଲା ରାତି ଆଟା ହେଲା ମାନେ ସବୁ ସେଠି ଯାଇଁକି ରହିବେ ଟେଣ୍ଡ ବାଲା ରହିବ ଟେଣ୍ଡ ବାଲା ଟେଣ୍ଟ ତାର ପୁରା କମ୍ପ ମ୍ପ୍ଲିଟ କରିବ ନା ଆଜି ରାତି ସୁଧା ସେ ତାର ରହିବ ମୂର୍ତ୍ତି ତାପରେ କଲର ହବ ଆମର ଯେହେତୁ ମୂର୍ତ୍ତି ଆମେ ତିଆରି କରୁଚୁ ମୂର୍ତ୍ତି କଲର ବାଲା ଆସିବ ତାଙ୍କ କଥା ବି ବୁଝିବାକୁ ପଡିବ ଆମେ ସେଠି କଣ କରୁ ଗୋଟେ ଛୋଟିଆ ମାନେ ଇଟା ଥୋଇକି ଗୋଟେ ଚୁଲି କରିଦଉ ଆ ରାତିଟା ଟା ଯାଙ୍କ ଯେହେତୁ ଚେଇଁବୁ ଭୋକ ଲାଗିବ ତ କିଛି ମାନେ ଆଉ ଆଇଡିଆ ନାହିଁ ଘର ପାଖରେ ମାନେ ସେଇ ମଣ୍ଡପ ପାଖରେ ଗୋଟେ ଆମର ଦୋକାନଟେ ଅଛି ସେଠୁ ଚାହା ଚିନି ଅମୁଲ ସବୁ ଏମିତି ନେଇଯାଉ ଆଉ ବିସ୍କୁଟ ଜେ ଖାଇବ ଜେ ଯାହା ଖାଇବ ତାର ସେ ସେ ଅନୁସାରେ ଆସିକି ସେ ଦୋକାନରୁୁ ନେଇଯିବ। ନେଇଯାଉ ଆରାମସେ ରା ସେଟା ଯାଇଁକି ଚାହା ଫା କରି ପିଇ ପୁଆଇକି ଖାଇ ଖୁଆଇକି ରାତିଟା ବିତେଇ ଦଉ ଗୋ ଟେ ସାଢେ ଗୋଟେ ହବ ମାନେ ସବୁ ଜିବୁହାରି ସବୁ ଆମେ ତଥାପି କୋଡିଏ ପଚିଶ ପିଲା ଛୋଟ ଛୁଆଙ୍କୁ ମିଶେଇଲେ ତିରିଶ ଭଳିଆ ହେଇଯିବେ ତ ଆମେ କଣ କରୁ ସବୁ ଏକାଥରେ ଟ୍ରଚ ବଡ ବଡ ଧରିକି ପଳେଇ ଆସୁ ନିଜ ନିଜ ଘରୁ ଆଉ ଯେହେତୁ ରାତି ହେଲାଣି କୁକୁର ତ ବହୁତ ଭୋକିବେ ଦେଖିଲେ ସିଏ ମାନେ କୁକୁରଙ୍କର ତ ଗୋଟେ ଅଭ୍ୟାସ ସିଏ ଭୋକିବେ ସେ କୁକୁରଙ୍କ ପାଇଁ ଆମେ ଧରିବାକୁ ବାଡି ସମସ୍ତେ ବଡ ବଡ ଗୋଟେ ବଡେ ସମସ୍ତେ ଗୋଟେ ଗୋଟେ ବାଡି ଧରି ଦେଇଥିବେ ତ ପୁରା ଯାଉ ପୁରା ପୁରା ମାନେ ଗୋଟେ ମୁଣ୍ଡିରୁ ପୁରା ଶେଷ ମୁଣ୍ଡି ହାତେ ଯାଉ ଅ ତଥାପି ଆମର ଦଶ ପନ୍ଦରଟା ଖଣ୍ଡେ ବ୍ୟାଗ ଫୁଲ ହେଇଯାଏ ଫୁଲରେ ଫୁଲ ଫୁଟିଥାଉ ନ ଫୁଟି କଢ ହେଇଥାଉ ଯାହା ହେଇଥାଉ ଆମେ ଧରିକି ପଳେଇ ଆସୁ। କାହିଁକି ନା ଆ ପୂଜା ତ ଯେହେତୁ ହବ ଗୋଟେ ଦିନ ନ ଆଇଲେ ହବନି। ଧରିକି ପଳେଇ ଆସୁ ଆଉ ମାନେ ଆସିକି ସେଇଠି ହିଁ ରହିବୁ ଆଉ ଘରକୁ ଆସିବୁନି କାହିଁକିନା ସେଠି ତ ଅଛୁ। ଏଥିରେ କାମ ସାରି ଦେଇକି ସକାଳୁ ଆସୁ ଘଣ୍ଟେ ଦି ଘଣ୍ଟା ଖଣ୍ଡେ ଶୋଇପଡୁ ତାପରେ ଯାଉ ମାନେ ଆଜି ରାତି ଟା ମେହେନ୍ଦୀ ବି ଲଗା ହବ ତ ଆମର ମେହେନ୍ଦୀ ଆମେ ଘରେ ଲଗାଉନା ଆମେ ସେଇଠି ହିଁ ଲଗାଉ ସେ ଯଉ ରାତିଟା ଯାଙ୍କ ବସିବୁ ଆଉ କଣ କରିବୁ। ରାତିଟା ଯାଙ୍କ ବସିକି ସେଠି ମେନ୍ଦୀ ଫେହେନ୍ଦୀ ସମସ୍ତେ ମେହେନ୍ଦୀ ଲଗେଇବେ ଆଉ ମାନେ କିଏ କଣ ପିନ୍ଧିବ କଣ ନାଇଁ କିଏ ଡ୍ରେସ ହାଣିଚି କଣ ସବୁ କଥାବାର୍ତ୍ତା ହେବେ। ତାପରେ ଯିବେ ଫୁଲ ତୋଳି ଫୁଲ ତୋଳିକି ଆସିଲା ପରେ ଉ ଷ୍ଟାର୍ଟ ହେଇଯିବ ତାଙ୍କର ମାଳ ଗୁନ୍ଥା ତାପରେ ଆଉ ଘର ସଫା ଠାକୁରଙ୍କୁ ଇଏ ସବୁ ତା ଉପରେ କରିକି ମାନେ ପୂଜା ପାଇଁ ରେଡି କରିବେ ସବୁ ଆଉ ତମର କୋଉଠି ଗାଧୋଇବା ପାଇଁ ଯାଅ ନାଳକୁ ନା ମାନେ ଘରେ ସମସ୍ତେ ଗାଧୋଇବା ପଡ ଆମର ତ ନାଳକୁ ଗାଧେଇ ଚାାଆନ୍ତି ହ
ଆମର ବି ସେମିତି ସକାଳୁ ସମସ୍ତେ ମିଶଛିି ଆମର ଯୋଉ ନାଳକୁ ଯାଆନ୍ତି ନାଳ ର ଯଦି ପାନ ଗୋଟେ ବନ୍ଦ ଅଛି ସେଠିକୁ ଯାଇକି ଗାଧାନ୍ତି ଯାଆନ୍ତି ସମସ୍ତେ ଯାଆନ୍ତିନି କାହିଁକି ନା ଆଉ କଣ କହିଲୁ ଯେତେବେଳେ ଯଦି ପାଣି ଭଲ ସେ ଚାଲୁ ଥିବ ବହୁତ ପାଣି ଯଦି ଛାଡିଥିବେ ତାହେଲେ ଯାାଉ ନହେଲେ ନାଇଁ ଯାଉନା ଘରେ ଗାଧିଏ ବୋୁ
ହୁଁ ହୁଁ ଆ ହଉ ଶୁଣୁ ତୁ ଯା କଲେଜ ଯା ମୁଁ ଫ୍ରି ହେଲେ ତତେ କଲ୍ କରିବି ଆଉ ହେଲା
ହୁଁ
ରଖୁଛି
ହଁ ହଁ